ହ୍ୟାଲୋ।
ହ୍ୟାଲୋ।
ହୁଁ।
ମଲା।
ହଁ ଶୁଭାଗଲା ଶୁଭଗଲା।
ହଁ ହାଲୋ ସୁଭୁଉଛି।
ହଁ ସୁଭାଉଛି ତମ କଥାବାର୍ତା କଣ ଏମିତି ରହିଯାଉଛି?
କଥାବାର୍ତ୍ତା ପୁରା ରହିଯାଉଛି ପୁରା। ଆଁ କଣ କହିଲ ଭାଇ ସ ସକାଳୁ ଭାଇ ଦୋକାନ ଖୋଲା ହେଇଚି ଏବେ ବର୍ତ୍ତମାନ ପୂଜା ବଇନି ହେଇନି କ୍ୟାସ୍ ଦେଇହବନି ବର୍ତ୍ତମାନ। କ୍ଷମା କର ବର୍ତ୍ତମାନ ଭାଇ କ୍ଷମା କର ବର୍ତ୍ତମାନ କ୍ୟାସ ହେଇପାରିବନି। ଦୋକାନ ଖୋଲା ହେଇଛି ନା ବର୍ତମାନ ଭାଇ କ୍ୟାସ୍ ଦେଇହବନି ବୁଝିପାରୁଚ ଦୋକାନ ଯଦି ରାତି ରେ ଆସିଥାନ୍ତ ଚାର ଟା ବେଳେ ଆସିଥାନ୍ତ ବର୍ତ୍ତମାନ ନାହିଁ ବର୍ତ୍ତମାନ। କ୍ୟାସ୍ ନାହିଁ ଦୋକାନ ଖୋଲିଲି ଅବିକା କ୍ୟାସ ଥିଲେ ତ ତମକୁ ଦେବି ବୁଝିପାରୁଛନ୍ତି। କ୍ୟାସ ଥେଲେ। ମୁଁ ମନା ମନା ଭାଇ ଶୁଣ କ୍ୟାସ ଶୁଣ କ୍ୟାସ ଥିଲେ ମୁଁ ମନା କରିନି କ୍ୟାସ ଥିଲେ ମୁ ଦେଇଦିଏ। କ୍ୟାସ୍ ବର୍ତ୍ତମାନ ନାହିଁ ପଚାରୁନ ପଚାର। ହାଲୋ ହ୍ୟାଲୋ।
ସେ ଗୋଟା ଲୋକଟା ଆସିଥିଲା ଏବେ ଦୋକାନ ଦୋକାନ ଖୋଲା ହେଇଛି ଏବେ ହଁ ଦୋ ଆରେ ଶୁଣୁନ। ହ୍ୟାଲୋ ତମ କଥା କଟୁଛି କଣ। ତମ କଥାଟା କଟୁଛି ଯୋଉ ହଁ କଟୁଛି ବା। ଯାଇଁଲ ଆ କଟିଛି ଆଉ ତମ ଆଁ।
କଟୁଛି ମାନେ କଣ ଲାଖି ଲାଖି ସାଉଣ୍ଟ ଆଉଛି ହାଲୋ। ଇମିତି କେଁତି ହଉଛି ଅ ଆଜ୍ଞା।
ହଁ ବର୍ତମାନ କ୍ଲିୟର ହେଲା ବର୍ତମାନ କ୍ଲିୟର ହେଲା।
ଏଇ କଣ ଶଳା ନେଟୱାର୍କ ପ୍ରୋ୍ଲେମ ହଉଛି କେଜାଣି ବର୍ଷା ଯୋଗୁ ହଉଥିବ ଆଉ।
ଆରେ ଶୁଣୁନ ଯୋଉ ଗୋଟେ ଲୋକଟା ଅବିକା ଆସିଥିଲା ସକାଳୁ ହେଲା।
ହୁଁ।
ଦୋକାନ ବର୍ତମାନ ଖୋଲା ହେଇଛି।
ଆହ।
ଦୋକାନ ଖୋଲା ହେଇଛି କହୁଛି ମୋତେ ହଜାର ଟଙ୍କା କ୍ୟାସ୍ ଦିଅ ଫୋନ ପେ କରୁଛି। ସେମିତି କେମିତି ଦିଅ ଦେ ଦେବି କହୁନ।
ଅନଲାଇନ୍ କରିକି।
ସିଏ ଅନଲାଇନ କରିବ ମତେ ମୁଁ ସି ମୁଁ ତାକୁ କ୍ୟାସ୍ ଦେବି।
ଆଗ କହିଲନି ମୁଁ କଣ ଏଠି ଏଟି ଏମ୍ ଖୋଲି ବଇଛି। ଏଁ ମୁଁ କଁ ଏଟି ଏମ ଖୋଲିି ବଇଚି ତୁ ଅନଲାଇନ କରିବୁ ମୁଁ ପଇସା ଦେବି ତତେ।
ସକାଳୁ ସକାଳୁ କେମିତି କିଏ ଧୂପକାଠି ଧୂପକାଠି ଧୂଆଁ ସରିନେଇ। କେବେ ସିଏ କେଡ଼େ ଏମ ଯି ଟା।
ଟି କେ ଉଲଟା ଫୁଲଟା କହିଥାନ୍ତ ଭାଇ ତୁୁ ତୁ ତୁରେ ତୁ କଣ ଏଟିଏମ୍ ଦୋକାନ ଆସି ଏମିତି ତେଢା ମେଢା କଥା କଣ କରୁଛୁ। ଏ ତୁ ଆଇ ଚୁ ଗୋଟେ କଥା କୁହା ହେଲା ନାଇଁ। ପଇସା ହେବନି ତୁ ଡାଇରେକ୍ଟ ମୁଁହ ମୁଡିି ଯିବୁ ଆଉ ତୁ ଓଲଟା ତେଡୁଛୁ କଥା ଗୁରାକୁ ପଚାରି ଲୁନି ତାକୁ ଏହି ଏହିତ
ସେଉଠୁ ସେଉଠୁ ସେଉଠୁ ସେ ମୁଁ ସେ ୟା ମୁଁ ଯା କଇଲି ମୁ ଯା ଆଉ ଟିକେ ଏପଟ ସେପଟ କଥା ହେଇଥିଲେ ମୁଁ ତାକୁ କହିଥିନ୍ତି ସେୟା। ଯଦି ବେଶୀ କଥା ବାର୍ତା କରିବୁ ସେ ସେପଟ ଚାବି ପଡ଼ିନାହିଁ। ସେ ଯୋଉ ତାଲା ପଡିନି ସେପଟ ଭିତରକୁ ନେଇଯିବି ତତେ।
ହୁଁ ହୁଁ ଯେତେ ନ କହିବ ହଜାର ନବୁ ଚାଲ ଦେବି।
ହଁ।
ସେଇଠୁ ହୁଁ ହୁଁ ସୁଣୂନ ଆରେ ମୁଁ ମୁଁ ମୁଁ। ମୋ ପାଖରେ ଗୋଟେ ଆଇଡିଆ ଅଛି ସେ ଆଇଡିଆ ଟା କଣ କେମିତି ତମେ ଟିକେ ନିଜେ ଟିକେ କହିବ ମତେ ଟିକେ ହେଲା।
ହଁ କହୁନ କୁଅ ଆଇଡଆ କୁହ।
ଶୁଣ ଦେଖ ଆମର ଯୋଉ ଏମେସୀ ଜାଣିଛ ଏମ ଏମ ଏସ ଏମ ଏସ ସି। ଜାଣିଛ ଜାଣିଛ ଜାଣିନ। ଏମ ଏସ ସି ହଉଛି ଆମର ଯୋଉ ସିପ ଯୋଉ ଯାଏନା କଣ୍ଟେନର ସିପ ଯୋଉ ଯାଏନା।
ହଁ।
ଆମର ଯୋଉ ବାହାର ହଁ ବାହାର ଦେଶକୁ ଯୋଉ ମାଲ ସବୁ ଯିବା ଆସିବା ହୁଏ।
ଆଁ।
ହାଲୋ ଆରେ ବାହାର ଦେଶ କୁ ଯୋଉ ମାଲ ସବୁ ଯିବା ଆସିବା ଯୋଉ ହୁଏ। ମୁଁ କଇଲି ବାହାର ଦେଶୁ ଯୋଉ ମାଲ ସବୁ ଯିବା ଆସିବା ହୁଏ।
ଯାଉଛି ଯୋଉ କଣ ହେଲା। ହଁ କହୁନ କ ଶୁଭା ହଉଚି ସବୁ କ୍ଲିୟର ସୁଭାହଉଚି ଦଶଥର କଇଲେ
ହଁ ମୁଁ କଇଲିକି ହଁ ଶୁବା ଯାଉଚି ଶୁଣ ତା ମୁଁ କହିସାଇଲେ କହିବ ହେଲା।
ଠିକ୍ ଅଛି।
ଏ ଯେ ବାହାର ଦେଶକୁ ଯୋଉ ମାଲ ସବୁ ଯିବା ଆସିବା ହୋଉଚି ହେଲା ସେଟୁ ଆମର ଯୋଉ ବଡ ବଡ ସି କି ପ୍ରସୁ ଯାଉଚି। ମୁଁ ମୁଁ ମୁଁ କହୁଚି ଆମ ଦେଶର ଯେତିକି ସବୁ ଅଳିଆ ଆବର୍ଜନା ସବୁ ପଡିଚି
ଆଜ୍ଞା ଆଜ୍ଞା।
ଆମ ଆମ ଦେଶରେ ଯୋଉ ବଡ ଯେତେ ସବୁ ଅଳିଆ ଆବର୍ଜନା ପଡିଚି ତା ତରୁ ଆମକୁ ଯୋଉ ପ୍ଲା ଟିକି ଯୋଉଡା ଇଏ ଯୋଉଟା ଇଏ ସାଇ ହେଇପାରିବ ହେଲା ନନେ ପଲ୍ଥି ଥିନି ହଉ ସେ ଇଏ ଜରି ଫରି ଯାହା ସବୁ ଜରି ପ୍ଲାଷ୍ଟିକ ଆଇଟମ ତ ହେଲା। ପଡ଼ିକିଏରା ସବୁ ମାଟିତଳେ ଦବିକି ସବୁ ପ୍ରଦୂଷଣ ହୋଉଚି। ହେଲା ମୁଁ ଏଇଆ ତାକୁ ସବୁ ଗମେଣ୍ଟ ସବୁ ଜାଣ ଗୋଟା ଗୋଟେ ମିଶନ ଆରମ୍ଭ କରନ୍ତା ନନେ ମାନେ ମାନ ଗର୍ମେଣ୍ଟେ ଯୋଉ ଯାହାର ଯଉ ପ୍ଲାଷ୍ଟିକ ବୋତଲ ହଉ ଯାହା ପ୍ଲାଷ୍ଟିକ ଜରି ପଲ୍ଥିନି ଯୋଉ ବନ୍ଦ କରିଦଉଚନ୍ତି ପଲ୍ଥିନି ଯେମତି ଚାଲିବା କଥା ଚାଲିବ ବୁଝିପାରୁଚ।
ନା।
ସବୁ ତାକୁ ସବୁ ଯାକୁ ଯୋଉ କଲେକ୍ଟ କରିକି ନେଇକି ତାକୁ ସବୁ ସମୁଦ୍ର ପାଣିରେ ସବୁ ଧୋଇକି ସେଗୁଡା ସବୁ ହେଲା।
ହୁଁ ହୁଁ।
ସେଇ ସେଇ ସମୁଦ୍ର ପାଣିରେ ଧୋଇକି ତାଉ ସବୁ ତରଳେଇକି ଯୋଉ ରିସାଇକେଲ ପ୍ଲାଷ୍ଟିକ ସବୁ କରିକି ବୁଝିପାରୁଚ ସେ ଗୋଟା ଏମେ ସି ଯୋଉ ଜାହାଜ ବଡ ବଡ ଜାହାଜ ହ୍ୟାଲୋ। ତୋ କଥା କଟିଲା।
ଅ ଏମେସି ଜହାଜ କଉନ।
କଟିଲା। ଯୋଉ ଏମ ଏ ସି ଯୋଉ ଜାହାଜ ହେଇଚି ବଡ ବଡ ଜାହାଜ
ହଁ।
ହ୍ୟାଲୋ। ସେ ବଡ ବଡ ଜାହାଜ ଯୋଉ ହେଇଚି ଆରେ ମୁଁ କହିଲି ଏମେ ସି ଯୋଉ ବଡ ବଡ ଯୋଉ ଜାହାଜ ତମ କଥା ପା କ୍ଲିୟର ଶୁବୁନେଇଁ ତମ କଥା ରହି ର
ଏସ ଆଉ କହୁନ ଏମେ ସି କଥା କଣ ହେଲା।
ଆରେ ମୁଁ କହିବା କଥା ଏମ ଏ ସି ଯୋଉ ବଡ ବଡ ଜାହାଜ ଯୋଉ ଅଛି ସେ ସେଇ ଟାଇପିର ଜାହାଜ ପୁରା ହବ ସେଇଟା ଚାରିଶହ ପାଁଶହ ମିଟର ନେଖା ଜାହାଜ ସେ ଜାହାଜ ଗୋଟା ନେକା। ଇଏ ଯୋଉ ରିସାଇକେଲ ଯୋଉ ପ୍ଲା ପ୍ଲାଷ୍ଟିକ ଯୋଉ ଅଛି ଆମ ଭାରତରେ ଯେତେ ପ୍ଲାଷ୍ଟିକ ରହିଲା ହେଲା। ସେଇ ପ୍ଲାଷ୍ଟିକ ରିସାଇ ପ୍ଲାଷ୍ଟିକକୁ ରିସାଇକେଲିଂ କରିକି ହେଲା ହଜାର ଦିହଜାର ମିଟରର ପୁରା ଜାହାଜ ଗୋଟା ବନା ହବ।
ତାପରେ।
ଏତେ ଜାହାଜ ଉପରେ ହେଭି ଜାହାଜ ଯେ ତାର ଥିକନେସ୍ ରହିବ ଆମର ଯେଉଁ ମୋଟାଟା ଜାହାଜର ଯେଉଁ ମୋଟାଇଟା ରହିବ। ସିଏ ପୁରା ଦଶ ପୁଟୁ ବାର ପୁଟୁ ନେଖା ମୋଟା ରହିବ ସେ ଜାହାଜ।
ତାପରେ।
ଦଶ ପୁଟୁ ବାର ପୁଟୁ ଭଳିଆ ମୋଟା ରହିବ ଯେମତି ପୁରା ଏକଦମ ମଜବୁତୁ ପୁରା ପାଣିରେ ଯେମିତି ପାଣି ଦେ ସେ ଯେମତି ଭାସିବ ଯେମନ୍ତି ହେଲା। ଏ ବଡ ବଡ ଲହରୀ ତାକୁ ଯେମିତି ତାର କିଛି ବିଗାଡି ପାରିବନି।
ବୁଝିପାରୁଚ। ସେମିତି ବଡ ବଡ ପୁରା ଜାହା ଜ ଯେମିତି ହଜାର ଦିଇ ହଜାର ତିନି ହଜାର ମିଟର ଜାହାଜ ଯାଇଁଲ?
ତମେ କଣ କରୁଚ ଟାଇ
ଆମ୍-ଆମର ଯୋଉ ବ୍ରିଜ୍ ଆମର ଯୋଉ ନୂଆ ବ୍ରିଜ ଯୋଉ ହେଇଚି।
ଆଁ
ହ୍ୟାଲୋ। ଆମର ଯୋଉ ନୁ ମାନେ ନୁ ଆଉ ନୂଆ ବ୍ରିଜ ଯୋଉ ହେଇଚି। ସେ ନୂଆ ବ୍ରିଜ ଯେଡିକି ବଡ ସେତିକି ବଡ ଜାହାଜ ହେଲା।
ଏଇଆରେ ତିନି କିଲୋମିଟର?
ତିନି କିଲୋମିଟର ବାଲା ଜାହାଜ ଗୋଟା ବ ବନା ହବ ହେଲା। ତିନି କିଲୋମିଟର ଜାହାଜ ରିସାଇକେଲ ତ ନା ଗମେଣ୍ଟ ତରଫୁରୁ ଏଇଟା ବନେଇବ। ଗମେର୍ଣ୍ଟ ତାର ବନେଇବ ବୁଝିପାରୁଚୁ?
ଏଥରେ ଗୋଟେ ଇଏ ପଏଣ୍ଟ ଅଛି ଦେଖି ବୁଝିବୁ ମୁଁ କହୁଚି ଶୁଣ। ଆ ଧେରେ ଦେଖ ଗୋଟା ହେଲା ତମେ ଯାଇ ନେଇକି କହିଲ ସମୁଦ୍ରରେ ଧୋଇବାକୁ।
ଉଁ।
ସମୁଦ୍ରରେ ନ ଧୋଇଲେ ପାଣି ପ୍ରଦୂଷଣ ହେଲା।
ସମୁ-ସମୁ-ସମୁଦ୍ର ଧୋଇଲେ ସମୁଦ୍ର ଆମର ସମୁଦ୍ରଟା ଆମର ନୁହଁ।
ଯାହା ହଉ ଯାହା ହଉ ଯାହା ହଉ ସେଥିରେ ସେଥିରେ ବି ଜ-ଜୀବଜନ୍ତୁ ଅଛନ୍ତି କି ନା ନାଇଁ। ସେଥିରେ ବି ସବୁ ଅଛନ୍ତି କି ନା ନାଇଁ?
ଜୀବଜନ୍ତୁ ଅଛନ୍ତି। ଜୀବଜନ୍ତୁ ଅଛନ୍ତି। ତାର ପ୍ରୋସେସଟା କଣ ସେଇଆ?
ଆଉ?
ତା ପ୍ରୋସେସଟା ସେଇଆ ନୁହେଁ। ଆମର ଗୋଟେ ଭାଇବ୍ରେଟର ମେସିନ୍ ଅଛି ଜାଣିଚ ଟି?
ନା।
ଭାଇବେଟର ମେସିନ ଆଉଚି। ଆମର ଯୋଉ ରହିଲା। ଆମର ଯୋଉ ପ୍ଲାଷ୍ଟିକ ଗୁରା ତା ଦେହରେ ପସ୍ ପଡ଼ିବ। ତାକୁ ସେ ଖରାରେ ଶୁକ୍ ଖିବ ଶୁଣ କଣ କହୁଚି ଖରାରେ ଶୁଖିବ ଇଏ ଗୋଟା ଗୋଟା ପ୍ରୋସେସ। ଆଗ ଖରାରେ ସେ ଶୁଖିବ ତା ପରେ ସେଇଠୁ ସେ ପେପ୍ ଭାଇବ୍ରେଟର ମେସିନରେ ପଡିବ। ତାର ତ ଯୋଉ ଗୁଡ଼ା ଯୋଉ ପ୍ରଦୁ ପଲ୍ୟୁସନ ଅଂଶଟା ହେଲା ସେ ପୁରା ଏକଦମ ପୁରା ଉଁ ଧୁ ମାନେ ଭାଇବ୍ରେଟ ହେଇକି ସେ ଧୂଳିଗୁରା ସବୁ ତଳକୁ ଗଳିଯିବ। ତା ପରେ ଯାଇ ସମୁଦ୍ରରେ ଧୁଆ ହବ। ସମୁଦ୍ରରେ ଧୁଆ ହେଲେ ଏତେ ପ୍ରଦୂଷଣ ହବନି।
ଧୂଳିରେ ଧୂଳିରେ କି ସବୁ ଆଡ଼େ ସମୂଦ୍ର ଯେ ଯୋଉ ପ୍ଲାଷ୍ଟିକ୍ ଧୋଇଲ ତା ଦେହରେ ଯୋଉ ଯୋଉ ପ୍ଲାଷ୍ଟିକ ଯୋଉ କେମିକାଲ ରେ ତିଆରି ହଉଚି। ଏଇ
ଏତେ କେମିକାଲ ଏ ଏତେ ଅ ଏତେ ସମୁଦ୍ର ପାଣିରେ ଲୁଣି ପାଣି ଏଥିରେ ସେତେ ଏତେ ବ୍ୟାପିବନି ସେ ସବୁ ଜିନିଷ ନଷ୍ଟ ହେଇଯିବ।
ଆ ତମେ କେମିତି ଯାଇଁଲ ସେ ବ୍ୟାପିବନି?
ବ୍ୟାପିବନି ସିଏ ପା ଲୌ ସେଆ-ସେଆ-ସେଆ ସେ ପା ସୋଡିୟମ। ଆରେ ସେ ସୋଡିୟମ ସେତ୍ ସେଥିରେ ଏତିକି ଜିନିଷ ଏତେ ସମୁଦ୍ର କେତେ ଜିନିଷ ପଡ଼ୁଚି। ସେ ଜିବ୍ ସମୁଦ୍ରରେ ଯୋଉ ଜୀବଜନ୍ତୁ ସିଏ ଭାରି ଶକ୍ତିଶାଳି ଜୀବଜନ୍ତୁ ମନ ରଖିଥା।
ନା ନା ସେମିତି କହିଲେ କଣ ହବ?
ହୁଁ
ଆଉ ଏକରେ ତୁ ଫ କହିଲା ସମୁଦ୍ରରେ ଧୋଇକି ଆଣି ବି ତାକୁ ଫ ଇଏ କରି ତରଳେଇକି କରିଦବୁ ତରଳେଆକୁ କଣ କରିବାକୁ ପଡିବ ନିଆଁ ଜଳେଇବାକୁ ପଡିବ। ନିଆଁ ଜଳିଲେ କଣ ଅଛି ତରଳିଲା ପରେ ଯୋଉ ସୁ ଇଏ ହବ ଗ୍ୟାସ ଗୁରା ଭାରିବ ସେଇଟାରେ କୋଉଠାରେ ମିଳିବ ଏୟାର ପଲ୍ୟୁସନ ହବ।
ଆରେ ଶୁଣ ଟିକେ ପ୍ଲାଷ୍ଟିକ ଆମର ଖାଲି ତରଳେଇଲେ ସିଏ ହୁଏନି। ମନେରଖିଥା ତାର ଦୁନିଆ ପ୍ରୋସେସ ଆମର ଯୋଉ ତମେ ଯୋଉ ଥଣ୍ଡା ହେଲାଠୁ ଜର ହେଲାଠୁ ଯୋଉ ବଟିଆ ଖାଇଦଉଛ। ହଁ ସେ ବଟିଆ କେମିତି ବନା ହୁଏ ତମେ ଜାଣିଛ?
କେନ୍ତି?
କେମିତି ବନାହୁଏ କଉନ ଟିକେ ଆଇଡିଆ ଗୋଟେ ଦିଅ ବଟିକା କେମିତି ତିଆରି ହଉଥିବ?
ସେ ଫାର୍ମାସି ଲାଇନରେ ମୁଁ ପସିନି ମୁଁ ଜାଣିନି।
ନାଇଁ ନାଇଁ ସେ ଫାର୍ମାସି ନୁହଁ ଫାର୍ମାସୀ ଲାଇନ ଅଲଗା ସିଏ ଅଲଗା ଶୁଣ। ଜିନିଷ ଟା ହଉଛି ସେ ସେ ଯୋଉ ବଟିକାଟା ହେଲା ସେ ବଟିକା ଟା ହଉଛି ପାଉଡର ସେ ବଟିକା ଟା ହଉଛି ପାଉଡର। ଆଉ ପାଉଡ଼ର ପାଉଡ଼ର ଆମର ହାଇଡ୍ରୋଲିକ୍ ପ୍ରେସ୍ ମୋଲ୍ଡ୍ରରେ ସବୁ ପଶିକି ହେଲା ସେ ଏକଦମ ପୁରା ହଜାର ଦି ହଜାର କିଲୋ କିଲୋ ପ୍ରେସ ପୁରା। ଦିଇ ହଜାର ଟନ ପ୍ରେସରେ ହେଲା। ସେ ପୁରା ପ୍ରେସିଂ ହଉଛି ଯାହା ଫଳରେ ସେ ଗୁରାକ ବଟିକାର ଆକାର ନେଇଯାଉଛି ବୁଝିପାରୁଛ। ଇଏ ସେମିତି ଇଏ ସେମତି ପ୍ଲାଷ୍ଟିକ କି ନ ତରଳେଇକି। ବୁଝିପାରୁଛ ପ୍ଲାଷ୍ଟିକ ନ ତରଳେଇକି ତାକୁ ପୁରା ପାଉଡର ଫର୍ମରେ କରାହଉଛି। ଆଉ ସେ ପାଉଡର ଫମରେ ପାଉଡର ସେ ଯୋଉ ପ୍ଲାଷ୍ଟିକ ଆମର ଯୋଉ ଚାଇନା ଜାଣିଛ ଚାଇନା। ଆମର ଆମର ଚାଇନା ଏଥର ବିଲଡିଂ କେମିତି ତିଆରି କରୁଛି ଯାଣିଛ?
କେନ୍ତି?
ଗୋଟେ ବଡ ବବଲସ ତିଆରି କରିବେ ବଡ ବବଲସ ମାନେ କଣ? ମାନେ ମାନେ ମାନେ ଏୟାରେ ହାଉସ ତିଆରି କରିବେ ଏୟାର ହାଉସ ମାନେ କଣ ଆମେ ଯେଉ ବେଲୁଣି ଦିଆଇବି।